ଆଜ୍ଞା ବଡ଼
କାର ବନ୍ଧୁ।
ଆଜ୍ଞା ବଡ଼ ଭାଇ ନମସ୍କାର। ଆଜ୍ଞା ଭଲରେ ଅଛି। ଆଜ୍ଞା ବଡ ଭାଇ ତମ ପରିବାର ଭଲ ଅଛନ୍ତି ତ।
ଆଜ୍ଞା ଆଉ ଆପଣଙ୍କ ଦେହ କେମିତି ଅଛି।
ଆଜ୍ଞା ଭଲ ଅଛି।
ଆଉ ଘରେ ସମସ୍ତଙ୍କର
କିଏ ଭଲରେ ଅଛନ୍ତି ଆଜ୍ଞା।
ହୁଁ ଆଉ କଣ କରୁଥିଲେ।
ଖାଇକି ଟିକେ ଆଜ୍ଞା ରେଷ୍ଟ ନଉଥିଲି ଆଜ୍ଞା।
ବିଶ୍ରାମ କରୁଥିଲେ।
ଆଜ୍ଞା।
ଆଉ କଣ କୁହନ୍ତୁ।
ଆଜ୍ଞା ମୁଁ ଚାହୁଁଥିଲି ପାଞ୍ଚ ଗୁଣ୍ଠରୁ ମାନେ ବିଲେରେ ଗୋଟେ କରିବାକୁ ଛତୁ ଚାଷ ଆଜ୍ଞା।
ଆଜ୍ଞା।
କେମତି ଆଜ୍ଞା ହବ କହିଲ ଟିକେ ଆଜ୍ଞା।
ଆପଣଙ୍କର ଘର ପାଖରେ ଜାଗା ଅଛି ନା ଦୂରରେ।
ଆଜ୍ଞା।
କହୁନାହାନ୍ତି।
ଆଜ୍ଞା ଅଛି ଆଜ୍ଞା।
ଘର ପାଖରେ ନା ଦୂରରେ।
ଯାହାଲେ ଆଜ୍ଞା ପାଖରେ ଆଉ।
ଆଜ୍ଞା। ସେ ଜାଗାଟିକୁ ବାର ବୁଲେଇ ଆବଦ୍ଧ କରିଛନ୍ତି। ତ ଗାଈ ଛେଳି ଗାଈ ଛେଳି ବି ପଶି ପାରିବେନି ନାହିଁ ତ।
ଆଜ୍ଞା?
ପସିପାରିବେ ନାହିଁ।
ପଶିପାରିବି ଆଜ୍ଞା।
ଆଜ୍ଞା ଆଉ
ଆଜ୍ଞା ମୁଁ ଜାଥିଲି ଟିକେ ଆଜ୍ଞା ବଡ ଆଜ୍ଞା ଟିକେ କରିବି ଆଜ୍ଞା କଲେ ଆଜ୍ଞା ବେ ଏପା ଟିକେ ଆଗକୁ ଟିକେ ହେଲେ
ବେପାର ବଢେଇବାକୁ ଚାହୁଁଛନ୍ତି।
ଆଜ୍ଞା ଆଜ୍ଞା କେମତି ଆଜ୍ଞା କଲେ ଟିକେ ଭଲ ହବ? କହିଲ ଆଜ୍ଞା।
ହଁ ହଁ ଶୁଣନ୍ତୁ ଆପଣ ପ୍ରଥମେ କିଛି ଛଣ କିଣିବେ। ବୁଝିଲେ ଆପଣଙ୍କର ଶବ୍ଦ ଟା ଟିକେ ଉ ସଂଯୋଗ ଭଲସେ ଦେଇ ପାରୁନାହିଁ।
ହୁଁ ଆପଣ କିଛି ଛଣ କିଣିବେ ପ୍ରଥମେ ବୁଝିଲେ।
ଆଜ୍ଞା।
କୁହନ୍ତୁ ଭାଇ।
ଶୁଭା ହଉଛି। ଶୁଭ ଶୁଭା ହଉଚି?
ଆଜ୍ଞା ବବାଇ ହ୍ୟାଲୋ। ନାଇଁ ଆଜ୍ଞା ମୁଁ ଯାଥିଲେ ଛତୁ ଚାଷ ଯଦି ଆଗ